ହ୍ୟାଲୋ ହଁ ଦିଦି ଭଲ ଅଛ?
ହଁ ହଁ ଭଲ ଅଛି ତୁ?
ମୁଁ ଦିଦି ଏବେ ଶୋଇକି ତ ଉଠିଲି ଜଷ୍ଟ ଆଉ ତମେ ଫୋନ୍ କଲ।
ଅହ ଆଉ କଣ କେମତି ଭ ଦେହ ଭଲ ଅଛି?
ମା ମାସେ କେତେ ଦେହ ଭଲ ନଥିଲା ଦିଦି ଏଇ ଗଲା ମାସରେ। ମାସେ ପୁରା ଦେହ ପୁରା ଖରାପ୍ ହେଲା ଏବେ ମୁଁ ଫୁଲବାଣୀ ଆସଚି ବା। ହୁଁ ଏମତି ତ ମା ଝାଡା ହେଲି ଜର ହେଲି ପୁରା ମାସେ।
ଅଓ ହ ହ ମାସେ ପର୍ଯ୍ୟନ୍ତ କଣ ବେଡରେ ପଡିଲୁ?
ହଁ ମେଡିକାଲ୍ ତ ଦି ଥର ଆଡମିଟ୍ ହେଲି ତାପରେ ଘରେ।
ଅହ।
ଫାଷ୍ଟ ଥର ନା ଫୁଲବାଣୀର ମୁଁ ନଥିଲି।
ଉଁ ହୁଁ ହୁଁ। ଆଉ କାଇଁ ଆଉ କିଛି କହିଲୁ କି ଜାଣିଲି ହେଲେ ମୁଁ ନା।
ବୋଉ ନଥିଲା କି ମାଛ ରୋଷେଇ କଲ ଯେ ତମେ?
ନାଇଁ ପରା ସିଏ ବାହାରେ ଯାଇଥିଲା ତ ସେଥିପାଇଁ ମୁଁ କହିଲିି ଆଉ। ନା ଉଁ ମାଛ ଚିଙ୍ଗୁଡି।
ହଁ ଅଞ୍ଜଳି କହୁଥିଲା ତମେ ମାଛ ଚିଙ୍ଗୁଡ଼ି ଭଲ ବନଉଛ ବୋଲି ଚିଙ୍ଗୁଡ଼ି ଟାକୁ।
ଉଁ ଆସେ କେବେ ଗୋଟେ ଖାଇକି ଯିବୁ?
ହେ ହେ। ମୋ ଦିଦି ପୁରା ଭେଜେ ମାନେ ମୁଁ ପୁରା ଶାକାହାରୀ ପ୍ରାଣୀ।
ଓହୋ ଏ ତୁ ଭେଜିଟୁ ମାନେ ଭେଜିଟେରିୟାନ? ସତରେ ନା ମିଛରେ ବା?
ସତରେ ଦିଦି ମୁଁ ଶାକାହାରୀ ପ୍ରାଣୀ।
ଯାମ କେବେଠୁ?
ମୁଁ ଦିଦି ପଞ୍ଚମ ପଢୁଥିଲି ସେବେଠୁ।
କଣ ପାଇଁ?
ଏମତି ତ ଦିଦି ମୁଁ ଛାଡୁ ଡୁ ଛାଡୁ ଛାଡିଦେଲି ତ ଆଉ ସବୁ। ହଁ ସେବେଠୁ ଏବେ ଦଶ ବର୍ଷ ଖଣ୍ଡେ ହଁ ଦଶ ବର୍ଷ। ଖଣ୍ଡେ ହେଇଯିବ ସାଧା ହିଁ ଖାଉଛି।
ଆଉ ଆଚ୍ଛା ଆଉ। କଣ ପଢା ପଢି ଚାଲଛି କଣ ଏବେ ଆଗୁକୁ ପ୍ଳାନ୍?
କଣ ଦିଦି ସିଟି ତ ପକେଇଛୁ ଦେଖିବା ମିଳୁଛି ନା ନାଇଁ ବିଡି ତ ପାଇଲୁନୁ ଛାଡ।
ହୁଁ ଏଡି ଭଲରେ ପଢେ ହେଇଯିବ ସିଟି ଟା ଏଜେ ଥାଉଛି ଯେ। ତର ତ ଆରାମରେ ହେଇଛଯିବ ସିଟି ଏରା।
ତମେ କଣ ପାଇଁ ପକେଇ ନଥିଲ ସେଠି କି ପକେଇଥିଲ?
ନାରେ ମତେ ଟିଚର୍ ଲାଇନ୍ ହେରିକା ଇଛା ନାହିଁ ତ ହା। ସେଥିପାଇଁ ମୁଁ ସିଟି କି ବି ଏଡ କିଛି ପକେଇଲିନି।
ହାଲୋ।
ହୁଁ।
ତମେ କଣ ପାଇଁ ପକେଇ ନଥିଲ ସିଟି?
ଆରେ ମତେ ଇଚ୍ଛା ନହିଁ ତ ଟିଚର୍ ଲାଇନ୍। ହାଲୋ ଆ ସେଥିପାଇଁ ମୁଁ ଆଉ ପକେଇନି ହଁ ହଁ। ସେଥିପାଇଁ ମୁଁ ଆଉ ପକେଇନଥିଲି ଆଉ।
କମ୍ପିଟେଟିଭ ପାଇଁ ଟିକେ ଟିକେ ପଢୁଛ?
ନା ମଁ ଆରମ୍ଭ କିଛି ହେଲେ ମୁଁ କରିନି ନିଜ କଲେଜ ପା ଠ ତ ପଢିକି ସରେଇ ପାରୁନି ଆଉ କମ୍ପିଟେଟିଭ ମୁଁ। ହୁଁ ସେଇଆ ପରା। ପିଜୁ ଟା ସରିଯାଉ ତାପରେ ଦେଖିବା ମୁଁ ଏବେ କି କିଛି ପଢାପଢି କିଛି ଇଏ କରିନି କମ୍ପିଟେଟିପ୍ ଷ୍ଟାଟ୍। ରଖିବା କରିବା ଏବେ ଧୀରେ ଧୀରେ ଆଉ।
ହୁଁ।
ଉୁଁ ଆଉ ଏବେ କଣ ପୋଷ୍ଟ ଫୋଷ୍ଟ ବାହାରୁଛି ପକଉଚ କି?
ବୟସ ପରା ଦିଦି ଏକୋଇଶି ମାଗୁଛି ସବୁ ଅଞ୍ଜଳି ସେ ଯୋଉ ପିଓ ପୋଷ୍ଟଟା ବାହାରିଥିଲା ସେଇଟା ପାଇଁ ଗଲା ସେଇଟା ଗୋଟେ ଏକୋଇଶି ବର୍ଷ ମାଗୁଚି। ଆଉ କଣ କଣ ସବୁ କାଲି ଏକୋଇଶି ବର୍ଷ ହେଇଯାଉଛି ଗଲା।
ହଉ ସେ ଦିଇ ବର୍ଷ ତମକୁ ସୁଯୋଗ ମିଳଛି ପାଠ ପଢ।
ହୁଁ।
ପାଠ ପଢ଼ ଗୋଟେ ଭଲ ପୋଷ୍ଟରେ ଚାକିରି ଟେ ପାଇବ।
ତମେ ଯଦି ପାଅ ତାପରେ ଆମେ ପାଇବୁ।
ଆମର ଏବେ ନାଇଁ ଲୋ ପାଠ ପଢ଼ିଲେ ସିନା ଏବେ ପାଇବୁ ନହେଲେ କୁଆଡେ। ତମ ଆଡକୁ ଆହୁରି ଯାହାହେଲେ ବନେ କିଛି ବର୍ଷ
ଅଞ୍ଜଳି କୁହାଯାଉଚି ଅଞ୍ଜଳି ପଢେ ଆମର ଦିଦି ଆମେ ଆଜି ଦିଦି ଆମର ଭା ତ ଡାଲି ଆଉ କଲରା ଆଳୁ ଭଜା କରିଥିଲୁ।
ଗଲା ଆଉ ବଢିଆ ଖାଇବା ଆଉ।
ହୁଁ ହୁଁ।
ଡାକୁନ କେବେ ଟିକେ। ତମର, ଭଲ ମନ୍ଦ ରୋଷେଇ କରିକି।
ନା ଆଉ ଡାକିବୁ ଡାକିବୁ।
ତୋର ତ ବଡି ଯାଉଛି ତୁ ଜଣଙ୍କୁ ଡାକୁଚୁ ଆଉ ଜଣଙ୍କୁ ଡାକୁନୁ ଭୁଲି ଯାଉଚୁ ଆଉ।
ରୁହ ଡାକିବି ଦିଦି ରୁହ।
କଣ ଏଇଟା ତ ସେ ଏଥର ଡାକିବୁ ବୋଲି ମାନେ କଣ ଏଥର ଯୋଉ ଡାକି ନେଇକି କୁଣିଆ ହେଇଯିବ।
ତମ ମୋ ବାଡେ ଆଗରୁ ଏବେ ତମ ବାଡେ ଟା ଫାଷ୍ଟ ଆସୁଛି ଡିସେମ୍ବର।
ହୁଁ ହୁଁ ଆଚ୍ଛା। ହୁଁ ଆଉ।
କେତେ ପିସ୍ କେତେ ପିସ୍ ଚିଙ୍ଗୁଡି ଖାଇଲ ଦିଦି?
ପାଞ୍ଚଟା ନା ଛଅ ଟା ଖାଇଲି। ତୁ ତ ଖାଉନୁ ଆଉ ନହେଲେ ପଠ ଠେଇ ଦେଇଥାନ୍ତି ଆଉ ସେ ଖାଇଲାନି। ସେ କିଛି ବି ଆମିଷ ଖାଇଲାଣିି।
ପରଟା ଫରଟା ମତେ ବହୁତ ପସନ୍ଦ।
ଆଚ୍ଛା।
ପରଟା କର ଆଉ ମ
ତାହେଲେ ତୁ ପରଟା ହେରିକା ଖାଉଛୁ ହୁଁ ଆଚ୍ଛା ଆଉ କଣ ପସନ୍ଦ?
କଣ ଦିଦି?
ଆଉ କଣ ପସନ୍ଦ ପରଟା ସହ ଖାଲି ପରଟା ଖାଉଛି ନା ଆଉ ତା ସହିତ କିଛି ଖାଉଛୁ।
ଖାଉଛି ଯେ ଦିଦି ଆଉ ସେଇଟା ମୁଁ କହିପାରିବିନି ମୁଁ ତ କହିଦେଲି ପରଟା ବୁଲେ ମତେ ସବୁ ପରଟା ପସନ୍ଦ ସେଇଟା ତମ କର୍ତ୍ତବ୍ୟ।
ଯେ ହେଲେ ପରଟା ପସନ୍ଦ ଯେ ତା ସହିତ ଆଉ କଣ ଭଜା, ତରକାରୀ ତ ଆଉ କଣ ପସନ୍ଦ ଥିବ ନା?
ଭଜା ଭଜା ପସନ୍ଦ ଭଜା।
ଆଚ୍ଛା ଗଲା-ଆ-ଆ କଣ ଆଳୁ ହେରିକା ନା କଣ?
ହୁଁ ହୁଁ ହୁଁ।
ଆଚ୍ଛା।
ଆଉ ପୂଜା ଦିଦି କଣ କରୁଛନ୍ତି ଦିଦି ଏବେ?
ସିଏ କଣ-ଅ-ଅ କରୁଥିବେ ତାଙ୍କ ଘରେ ବାହା ହେଇକି ଆଉ। କୋଉ ପୂଜା ଦିଦି ମୋ ସାଙ୍ଗ କଥା ପଚାରୁଛୁ? ଆଛା। ହେ ସିଏ ବି ଏମିତି ହି ଘରେ ଅଛି ତା ଘରେ ସେଇ ଟିଉସନ କରୁଛି ଆଉ।
ପି ଜି କରୁଛନ୍ତି ନା ନାଇଁ?
ହଁ ହଁ କରୁଛି ବା ମୋ ସହିତ।
ହଁ ହଁ।
ହୁଁ। ତୋ ସାଙ୍ଗ ନ ଖବର କଣ?
କଣ ଦିଦି?
ତୋ ସାଙ୍ଗମାନଙ୍କ ଖବର କଣ ଏଇଠି ସବୁ ଅଛନ୍ତି ନା କିଏ କୁଆଡେ ସବୁ ଯାଇଛନ୍ତି?
ଅଛନ୍ତି ଆଉ କଣ କୁଆଡେ ଯିବେ ଅଛନ୍ତି।
ଉ ହୁଁ ସେ ଲତା ମାନେ କଣ କରିବେ ଲୋ ପି ଜି ନା ଆଉ କଣ?
ହୁଁ ସିଏ ତ ସି ଟି ପକେଇନି ସିଏ ବି ଡି ପକେଇଥିଲା। ଆଉ ପି ଜି ପକେଇଛି ଦେଖିବା କଣ ହଉଛି ସିଏ। ବିଇଜି ତ ପାଇବନି ଯେ-ଏ-ଏ-ଏ କିନ୍ତୁ ପି ଜି କରିବ ସେ ଯେ ଲୋପା ହଁ ସେ ପି ଜି କରିବ।
ଓହୋ।
ଦିଦି ତମର କେତେଟା କଲ୍ ହେଇଛି?
ହୁଁ।
କେତେଟା କଲ ହେଇଛି ଏଇଟା କଲ କେତେଟା ହେଇଛି?
ଚାରି ସେ ଏ କଥା ହବୁନ କ ଏ କଣ ଅଲଗା ଅଲଗା। ଆଉ କଣ ଖାଇଥିଲୁ ଆଜି ସକାଳେ କୁଆଡେ ଯାଇଥିଲୁ ନା କଣ ବୁଲିବାକୁ।
ନାଇଁ ଲୋ ଦିଦି କୁଆଡେ ଯିବାକୁ ଟାଇମ ଏକା ନାହିଁ ଅ ଅଳସୁଆ ନାଇଁ ଚାଲୁନ ବାହାର ଦିନେ ବୁଲି ଯିବା?
କୁଆଡେ ଯିବା କହ ବୁଲିବାକୁ ପ୍ଲାନ ବନା ଯିବା ଦେନ୍?
କୁଆଡେ
ପ୍ଲାନ୍ ବନା ତାପରେ ଯିବା ଆଉ।
ତମେ ଜାଗା କୁହ ଯେହେତୁ ତମେ ବଡ ଜାଗା ତମେ କୁହ ଯିବା ଆମେ କେବେ ହେଲେ ଯିବା ଗୋଡେ। ହୋଟେଲ ରେ ଖାଇବା ବୁଲିବା ଟିକେ।
ହେ ମୁଁ ବଡ ଯେ କଣ ହବ? ଏ ଫୁଲବାନି ର ଅଧା ଜିନିଷ ମୁଁ ଦେଖିନି କି ଜାଣିନି କେବେ। ନିଜ ଘର ଛଡା ଆଉ ହାଁ
ମୁଁ ତ କୋଉ ଦୁକାନ ର ନାଁ ବି ମୁଁ ଜାଣିବିନି କି ଇଏ ଦୋକାନରେ ଏଇଠି ଅଛି ବୋଲି। ପଚାଶ ଥର ଗଲେ ବି ସେଇଟା ମୁଁ ଜାଣିପାରୁନି।
ଆରେ ତମେମାନେ ତ ଅଲଗା ଜାଗା ରୁ ଆସିଛ ଏଇଠି ଅଛ ତାପରେ ଏଇଠି ତମେ ଚାହିଁଲେ ଅ କିଛିଟା ଜିନିଷ ଜାଣିଲଣି ହେଲା। ଏଇଟା ଏଇଠିକି ସେଇଠି ସେଇଟା ମୁଁ ତମମାନଙ୍କଠୁ ଆହୁରି ଅଧିକ ଇଏ ମାନେ ମୁଁ କିଛି ଜାଣିନଥିଲି ମୁଁ ତ ଏମିତିରେ କୁଆଡେ ଯାଉନି ସେଥିପାଇଁ ମୁଁ-ଉ-ଉ-ଉ ଜା ଯାଣିନି କିଛି ହେଲେ
କେତଟା ଟିଉସନ କରୁଚ ଦିଦି?
ତିନି ଟାଲ।
ତିନିଟା କେତେ ପାଉଚ?
ତିନି।
ହୁଁ ହୁଁ।
ହୁଁ ଆଉ କଣ କହ ଅଲଗା?
ମୋ ପାଖରେ ଟ୍ୟୁସନ ଥିଲା ଥିଲା ଥିଲା ସବୁ ଯାଗ ଏବେ ଗଲା ସବୁ ଗଲା।
ହଁ ପରା ହଁ ବୁଝିଦବା ଆଉ। ଆଉ କଣ ଏବେ ରାତିକୁ କୁଆଡେ ବୁଲାବୁଲି ପ୍ଲାନ ଅଛି ନା କଣ?
ନାଇଁ ଲୋ ଦିଦି କୁ ଘରେ ଏକା କୁଆଡେ ପ୍ଲାନ ନାଇଁ ଖରା ତ ହଉଚି ଅଳସୁଆ ଲାଗୁଚି
ହୁଁ ପରା ଏ ଖରା ତ ଜୀବନ ଧ ନେଇକି ରଖିଚି ଆଉ। ଏମିତି ଖରା ଯେ ଗୁଳୁଗୁଳେଇ
କେବେ ଦିନେ ବାହାର ହଁ କେବେ ଦିନେ ବାହାର ବିରିୟାନୀ ଖାଇବା ପାଇଁ ଯିବା।
ଓ ହଉ ଠିକ୍ ଅଛି।
କିନ୍ତୁ ସବୁବେ ସ ସବୁବେଳେ ଘରେ ବସିକି ରହୁଚୁ ବିଜାରିଆ
ହଁ ହଁ ନାଇଁ ଯା ଯିବା ଯିବା କେବେ ଗୋଟେ ପ୍ଲାନ୍ ବନାଅ ଯିବା ଆଉ। ତମେମାନେ ବନେଇକି ମତେ କହିବାର ଅଛି ମୋ ପାଖରେ ସମୟ ନଥ ଅଛି ଲ ଘରୁ ଟ୍ୟୁସନ ଟ୍ୟୁସନ ଘରକୁ ହେଲାଉଳୁ
ଏ ପା ମୋ ମୋର ବି ମୁଁ ସେ ଏସି ଆଇ ଛକ ପଟେ ରହୁଥିଲି ଏପଟେ ଗର୍ମେଣ୍ଟ କଲେଜ ପଟେ ତ ମୋର କେତେଟା ଦିଇଟା ଟ୍ୟୁସନ୍ ନା କି
ହଁ ପରା ମୁଁ ତ ସେଇ ଟାଇମ୍ ରେ ଦେ ଖିକି ମାନେ ମତେ ଏତେ କଷ୍ଟ ଲାଗିବାରୁ ମୁଁ ଭାବେ ଆରେ ଭାଇ ଏ ଝିଅ ଟା ଭଲ ଏତେ ବାଟ ତ ଯାଉଚି ଆଉଚି ସେ ଟ୍ୟୁସନ ଭାଇ ମତେ କଷ୍ଟ ଲାଗେବାର ତ ଦେଖିକି
ଏବେ ନିଜେ ଟିକେ ଭାବ ଆଉ ଏବେ ଏତେ ବଡ଼ ହେଇକି ଯଦି ଘରେ ପଇସା ମାଗିବୁ କଁ ହବ?
ହୁଁ ସେଇଆ ବା।
ଏବେ ସମସ୍ତେ ଟ୍ୟୁସନ ଟ୍ୟୁସନ ନେଇକି ପଇସା ପାଉଚନ୍ତି। ଆଉ ଘରେ ବସିଥିଲେ କଁ ହବ ଦିଦି କୁହ?
ହୁଁ ହୁଁ। ଓ ହଉ କିଛି ଗୋଟେ ହଉ ଗୋଟେ ଚାଲିଚି ଏବେ ଆଉ ଗୋଟେ ଦିଇଟା କେମିତି ନାଇଁ କେମିତି ମିଳିବେ ଥିବ ହାଁ ହଁ କିଛି ମାସ ସେମିତି ଦି ଗୋଟେ ମାସ କି ଦି ତିନି ମାସ ଏମିତି ଖାଲି ରହିବାକୁ ପଡ଼ିବ ରହିଲେ ରହି ଆଉ ଭଲ ଟ୍ୟୁସନଟେ ତ ମାନେ ଇଏ କରିକି ଯିବାର ଅଛି ନା।
ହଁ ଦିଦି।
କଣ ଗ ହଁ ତାପରେ ଗୋଟେ ଭଲ ପରିବାର ଟେ ମିଳିବନି କି ଭଲ ଇଏ ଟାନ ମିଳିବନି ସେ ସେମାନଙ୍କ କ ଥା ଶୁଣିବ ପୁଣି କଣ ଦରକାର ଆମର? ହୁଁ। ହଉ ହାଁ ମୁଁ ତତେ ଆଉ ଟିକେ ପରେ କରୁଚି ରଖୁଚି?
ହଁ ଦିଦି‌ ଟା ଟା।
ଅ ବାଏ।
ବାଏ ବାଏ।
ହୁଁ।